ଲ
ହାଲୋ ଆଜ୍ଞା ନମସ୍କାର ଜୟନାଥ।
ଜୟ ଜଗନ୍ନାଥ ସାର୍।
ଆଉ ସାରେ କେମିତି କଁ କଁ କରୁଚନ୍ତି ଏବେ? ଆଜ୍ଞା।
ମୁଁ ଏଇ ଉଠିଲି ଉଠିକି ବ୍ରସ୍ କରିକି ଏବେ ଟିକେ ଚଲାବୁଲା କରୁଚି ଆସି ବାହାରେ।
ଆଜ୍ଞା ହଁ ଚଲାବାଲା କନେ ଦେହଟା ଏତେ ଫ୍ରି ରହିବ।
ଆଜ୍ଞା।
ଆଉ ଆଜ୍ଞା ମୁଁ ପା ଏଇ ଯୋଉ ବ୍ରସ୍ କ ସକାଳେ ଉଠିଲି ଏବେ ଯାଇଥିଲି ଝାଡ଼ା। ଗଡ଼ିଆ ପୋଖରୀ ଆଡ଼େ ଏବେ ଆସିଲି ଆଉ। ଏବେ ରୁ ବ୍ରସ୍ କରିକି ଘରେ ଟିକେ ଅଛି ଖାଇନି କିଛି। ଭାବୁଚି ଟିକେ ଇପି ଆଉ କଣ ଟିକେ ଖାଇବା। ଆଜ୍ଞା।
ଆଜ୍ଞା ଆଜ୍ଞା ସକାଳୁ ଯଦି ଟିକ ହାଲକା ହାଲକା ଖାଇବେ ତ ଠିକ୍ ରହିବ।
ଆଜ୍ଞା ହଁ ସକାଳ ଚା ହେନେ ଟିକେ ଜଳଖିଆ ନ ଖାଇଲେ ଦେହ ଖରାପ ହେଇଯିବନେଇ ଗ୍ୟାସ୍ ଫ୍ୟାସ୍ ହେଇଯିବ।
ଆଜ୍ଞା।
ଏ ଆଉ ଆପନ କଁ ଖାଇବେ ଆଜି?
କଣ କହିଲେ?
ଆପଣ କଁ ଖାଇଚନ୍ତି ନାଁ ନାଇଁ?
ନାଇଁ ମୁଁ ଏବେ ଉଠିଲି ଉଠିକି ଏଇ ବ୍ରସ୍ କରୁଚି ଗଲେ ଖାଇବି ଘରେ ଯାହା ବନେଇଥିବେ।
ଆଜ୍ଞା। ଆଉ ଆଜି ତ ରବାର ଅଛି ପୁଣି ଆଉ କେମିତି କଣ କଣ ଆଜି ହବ ଘରେ?
ରବାର ଅଛି ଘରେ ସେମିତି କଣ ଯଦି କିଛି କରିବେ ଆମିଷ ଫାମିଷ।
ଆଜ୍ଞା ଆଉ କଣ ମାଂଛ ନା ମାଂସ କଣ କମ୍ କରିବେ?
ଆଜ୍ଞା ମାଛ ମାଂସ ଜାଣି ତ ନାହିଁ ଯଦି ଘରେ ଯାହା କରିବେ ମାଛ କରି ପାରନ୍ତି ବୋଧେ କାହିଁକି ନା ମାଂସ ହେଇଥିଲା ଏଇ ଶୁକ୍ରବାର ଦିନ।
ଆଉ ଆପଣ ଆଡ଼େ ବେପାରୀ ଫେପାରି ଆସନ୍ତି ନା ନାହିଁ?
ଆଜ୍ଞା ଆସନ୍ତି।
ଆଜ୍ଞା ଆଉ କେମିତି କଣ ମାଛ କିଲୋ ଆପଣଙ୍କ ଆଡ଼େ ଅଛି?
ଆପଣଙ୍କ ଆଡ଼େ ପରିବା ଫରିବା ଚାଷ ହୁଏ ନା ହୁଏନି?
ଇଁ ହଁ ପରିବା ଚାଷ ହୁଏ।
ଆପଣ କରନ୍ତି ନାଁ
ଆଜ୍ଞା ଆ ଆମୁ ତ କରୁନା ବାଡ଼ି ଫାଡି଼ରେ ଲଗଉ ସବୁ।
ଆଜ୍ଞା କେମିତି ପରିବା ଚାଷ କଁ କରନ୍ତି ଟିକେ କୁହନ୍ତେ ଯଦି
ଏ ଦେଖନ୍ତୁ ଫାଷ୍ଟେ ଆମର ଯୋଉ ଲଙ୍ଗଳ ଅଛି ଦେଖିଥିବେ ଲଙ୍ଗଳ ଗାଈ।
ଆଜ୍ଞା‌।
ଏ ଲଙ୍ଗଲରେ ଫାଷ୍ଟେ ଆମର ଚଷିଦବା ସେଇ ଯୋଉ ଜାଗାଟାକୁ। ଯୋଉଠି ଆମେ ଯେତିକି ସବୁ ବୁଣିବା ଆଜ୍ଞା। ଚଷିଲା ପରେ ଛାଡ଼ିଦବା ଚାରି ପାଁଶଟା ଏ ଯୋଉ ବର୍ଷା ଖାଇସାରିଲା ପରେ ଆଜ୍ଞା। ମାନେ ସେଇ ଯୋଉ ମଞ୍ଜି ବୁଣି ଦେଇଥିବା ଚାରି ପାଁଶଟା ବର୍ଷା ଖାଇଲା ପରେ ସିଏ ଆପେ ଆପେ ଗଛ ଉଠିବ ଆଉ ସେଇଠି ତାପରେ ଯୋଉ ଏ ଯି ସବୁ ଆମର ଯୋଉ କଲରା, ଯେମିତି ଜହ୍ନି କା ସେମାନେ କଣ ଉଠି ପାରିବେ କି?
ଆଜ୍ଞା।
ପାଇଁ ଆମେ ଯୋଉ ଗୋଟେ ଓଳା ଗୋଟେ କୁହନ୍ତି ଯୋଉ ଝାଟି ଆଣି କାଟି ଆଣିକି।
ଆଜ୍ଞା ଆଜ୍ଞା ମାନେ ସିଏ ନହଲେ ତଳେ ମାଟିରେ ମାଡିଯିବ ନା।
ଆଜ୍ଞା ହଁ ସେ ଚଢି ଚଢି ତାର ଗଛ ଉପୁରୁ ଚଢ଼ି। ଯିବ ସେଠି ତାର ଉପରେ ହବ।
ଆଜ୍ଞା
ଆଜ୍ଞା ଆଉ ଆପଣ ଲଗଉଛନ୍ତି ନା ନାହିଁ?
ଆଜ୍ଞା ଆଜ୍ଞା ଆମ ଆଡେ ସେମିତି କିଛି ଇଏ ନାଇଁ ଆମ ବିଲରେ ମାନେ କଣ କୁ ଭେଣ୍ଡି ବାଇଗଣ ଏଇଟା ସବୁ ମାନେ ଚାଷ ହୁଏ।
ଆମର ମୁଖ୍ୟତଃ ମେନ ପରିବା ଭିତରେ ବାଇଗଣଟା। ବାଇଗଣ ଆଉ ଲଙ୍କା ଟା ମେନ୍ ଦରକାର। ନୁହେଁ ସାର୍?
ଆଜ୍ଞା
ଆଜ୍ଞା ଆଉ କାଲି କେମିତି କଣ ପାଣି ହେଲା ଆପଣଙ୍କ ଆଡେ ବର୍ଷା ଯୋଉ ହେଲା।
ଆଜ୍ଞା ବର୍ଷା ଯୋଉ ହେଇଛି ସେ ଯାହା ଲଗେଇଥିଲୁ ଫସଲ ସେ ସବୁ ଟିକେ ଟିକେ ମାନେ କଣ କହୁଛ ଓଦା ଟାଇପ ର ମାଟି ଟିକେ ଓଦା ହେଇଯାଇଛି।
ଆଜ୍ଞା ତାହେଲେ ପାଣି ଭଲ କି ଆପଣଙ୍କ ଆଡେ ହେଇନି
ନାଇଁ ନାଇ ଯଦି ଆଉ ଟିକେ ଜୋର ବେଶୀ ବର୍ଷା ହେଇଥାନ୍ତା ଟିକେ ଭଲହଇ ଥାନ୍ତ।
ଆଜ୍ଞା ଆମଆଡେ ସାର୍ ଆମ ଆଡେ ବି ସାର୍ ସେଇଆ। ଆମ୍ବାଡି ସାର ବେଶୀ ଜୋରରେ ବର୍ଷା ହେଇନି ଜଷ୍ଟ ଅ୍ପ ଅଳ୍ପ ହେଇଛି ଆଉ
ଆଜ୍ଞା ଆଉ ଆଜି କୁଆଡେ ଯିବାର ମାନେ ପ୍ଲନ୍ ଅଛି ନା କଣ ଘରେ ଖାଲି ରହିବେ।
ଆଜି ଗୋଟେ ଭୋଜି କରିବାର ପ୍ଲାନ ଅଛି ଦେଖିବା କଣ ହଉଛି। ଆମ ଗାଁ ପାଖରେ ଗୋଟେ ଆମ ଗାଁ ପାଖରେ ଗୋଟେ ବନ୍ଧ ଅଛି।
ଆଜ୍ଞା
ଆଜ୍ଞା ସେଇଠି ଦେଖିବା ଚାରି ପାଞ୍ଚ ଜଣ ଆମର ସାଙ୍ଗ ମ ସବୁ କଥା ହେଇଛୁ ଗୋଟେ ଭୋଜି ହବ ଆଜି।
ଆଜ୍ଞ ଭୋଜରେ କଣ କଣ କରିବେ ମାନେ କିଛି ଇଏ
ଭୋଜିରେ ଭାବୁଛୁ ଆଜି କରିମୁ ମାଂସ।
ଆଜ୍ଞା।
ଭାତ।
ଆଜ୍ଞା
ଆଉ ଯୋଉ ଆଜ୍ଞା ଯୋଉ ଗୋଟେ ଚିଲି ଜାଣିଥିବ ଚିଲି। ଚ-ଚିଲି ମାଂସ ଗୋଟେ ଅଛି।
ଆଜ୍ଞା
ଆଜ୍ଞା ହଁ ସେଇଟା ଆଉ ସାଲାଡ। ଆ ପାମ୍ପଡ଼, ଆଜ୍ଞା ଏତିକି କରବି ବୋଲି ଭାବିଛୁ।
ବହୁତ ଆଇଟମ
ଆଜ୍ଞା ହଁ ସାର୍ ଆମେ ଜାଣି ଆମେ ଜଣକା ଆଜ୍ଞା ସାର୍ ଯୋଗାଡ ସାର୍ ଯୋଗାଡ ତ ହେଇନି ଆଜ୍ଞା ଯୋଗାଡ ହେଇନି। ଆମେ ଭାବୁଛୁ ତିନିଶହ ଲାକା ଦେବୁ ଜଣକା।
ଆଜ୍ଞା
ଆଜ୍ଞା ସାତ ଆଠ ଜଣ ଅଛନ୍ତି ଯାହା ହବ ଆଉ ଆଉ ଯଦି ସର୍ଟ ହବ ଆଉ ପଛରେ ଆଦେଇବା ଆଉ।
ଆଜ୍ଞା ଆଜ୍ଞା
ଆଜ୍ଞା। ଚିକେନ କିଲେ ତ ଏଇନା ଅଛି ଆମର ଯୋଉ ମାଂସ କିଲୋ ଦୁଇଶହ ଟଙ୍କା।
ଆଜ୍ଞା ସେଟା ତ ସମିସ୍ତିଙ୍କ-ସମସ୍ତଙ୍କର ଦୁଇଶହ ଅଛି ଦୁଇଶହ ଦୁଇଶହ କୋଡିଏ ଏମିତି ଅଛି।
ଆଜ୍ଞ।
ତାହେଲେ ଆଜି ଭୋଜି କରିବେ?
ଆଜ୍ଞା ହଁ ଭୋଜିଟା ଆଜି ହବ, ଆଉ ଆପଣ କେବେ ଆସନ୍ତୁ ଭୋଜି ହଉକେ କରିବା ମିଶିକି ଗୋଟେ।
ଆଜ୍ଞା ଆଜ୍ଞା କେତେବେଳେ ଦେଖିବା ସମୟ ହଉଛି ଆପଣଙ୍କ ଆଡେ ବୁଲିକି ଆସିବା। ଯିବା ପୂର୍ବରୁ କିନ୍ତୁ ଆଗେତିରିଆ ମାନେ ସବୁ କଥା ବୁଝିତେ ପଡିବ ମାନେ କୋଉଠି ଭୋଜିି କରିବା।
ଆଜ୍ଞା ଆଜ୍ଞା ଆଜ୍ଞା କାଠ ଫାଠ ବ୍ୟବସ୍ଥା କରିବାକୁ ପଡିବ ଆଜ୍ଞା। ଆଉ ଯୋଉ ଡିଚ୍ ର ଆପଣ ଟେନସନ ନେବେନି ଆମର ସବୁ ଅଛି।
ଆଜ୍ଞା।
ଆଜ୍ଞା।
ମାନେ ଖାଲି ଯିବି ଖାଲି ମୁଁ ଆମେ ଯଦି ଯିବୁ ଏଇଠୁ କେତେ ଜଣ ଯଦି ଗଲୁ ତ ଖାଲି ଭୋଜି କରିକି ଆସିବାର ଅଛି। ଆ
ଆଜ୍ଞା ଆଜ୍ଞା ଆଜ୍ଞ। ଆଜ୍ଞା ଆଜ୍ଞା ମୁଁ ସବୁ ବୁଝଥିବି ଆପଣ ଜମା ବ୍ୟସ୍ତ ହେବେନି।
ଆଜ୍ଞା।
ଆଉ। ଏବେ ତାନେ ଆପଣଙ୍କ ଯୋଉ ଘର ପାଖରେ ସବୁଠୁ ପ୍ରସିଦ୍ଧ କ ମନ୍ଦିର ଫନ୍ଦିର ଅଛି କି ନାଇଁ?
ଆମ ଘର ପାଖରେ କହିବାକୁ ଗଲେ ମନ୍ଦିର ନୂଆପଡ଼ା ଜଗନ୍ନାଥ ମନ୍ଦିର ଅଛନ୍ ବହୁତ ପ୍ରସିଦ୍ଧ।
ଆଜ୍ଞା ହଁ ହଁ ମୁଁ ଶୁଣିଥିଲି ଆଜ୍ଞା। ସେଠି ବି ଗଲେ ଟିକେ ପୁରୀ ପୁରୀ ଭଳିଆ ଫିଲ ହୁଏ ନା?
ଆଜ୍ଞା ଆଜ୍ଞା ସେଠି ଯଦି ଆପଣ ସେ ବା ମାନେ ତାର ଯୋଉ ପିଣ୍ଡା ଅଛି ତ ସେଠି ଯଦି ପିଣ୍ଡା ବା ବାରଣ୍ଡା ସେଠି ଯଉ କହୁନ୍ତି।
ଆଜ୍ଞା।
ସେଠି ଯଦି ବସି ପଡିବ ଯେ ମାନେ ଯେତେ ବି ଗରମ ହଉ ଯାହା ହଉ ସେଠି ଯୋଉ ମାନେ ଯୋଉ ସା ଆ ମାନେ ଯୋଉ ଶାନ୍ତି ମିଳିିବ ସେଟା ଯା
ଆଜ୍ଞା ହଁ ଯାହାହେଲେ ଭଗବାନ ପାଖକୁ କଲା ମାନେ
ଆଜ୍ଞା। ନାଇଁ ଆଜ୍ଞା କିନ୍ତୁ ସତ କଥା ଆଉ ଯୋଉ ମନ୍ଦିର କଥା ଜାଣିନି କିନ୍ତୁ ସେଠି ଯିବେ ଆପଣ ଦେଖିବେ ମାନେ ମାନେ କିଛି ଆପଣଙ୍କୁ ଯେମିତି ଲାଗିବନି ଯେ କିଛି ଟେନ୍ ଆପଣଙ୍କ ଦୁନିଆରେ କିଛି ଚିନ୍ତା ଅଛି। କିଛି ଇଏ ଅଛି ସେମିତି କିଛି ଲାଗିବନି।
ଆଜ୍ଞା ସେମିତି ହେଇ ହଁ ହେଇପାରିବନି କାହିଁକି ଠାକୁରଙ୍କ ସବୁ ଲୀଳା ଆଉ।
ଆଜ୍ଞା।
ଆଉ ଆପଣ ତାହେଲେ ଏବେ ଆଉ ବିଲ ବାଡି କେମିତି କଣ ହଉଛି?
ବିଲବାଡି ଚାଲିଛି ଏବେ ଆମର ଚାଷ ବାସ ଷ୍ଟାର୍ଟ ହେଇଗଲାଣି।
ଆଜ୍ଞା।
ଆଜ୍ଞା। ତଳା ଫଳା ପଡିଛି ଆଉ ଟିକେ ତଳା କିଛି ଦଶ ଆଉ ମାସେ ଭଳିଆ ଗଲେ ତଳା ଟିକେ ବଡ ହେଇଗଲେ ରୁଆ ପୁତା ଆମର ଷ୍ଟାର୍ଟ ହେଇଯିବ।
ଆଜ୍ଞା ଆଜ୍ଞା ହଁ ଆମର ବି ସେଇଆ ଆଉ ତଳା ପଡି ଛି ଉଠିଲାଣି ଚାରି ପାଞ୍ଚ ଆଙ୍ଗୁଳି ଲେକା ହେଇଗଲାଣି।
ଆଜ୍ଞା ଆଜ୍ଞା ସମିସ୍ତିଙ୍କ ଆଡେ ବି ସେଇ ସେମ୍ ଟାଇମରେ ପକେଇଛନ୍ତି କାହିଁକି ନା କାହାର ଆଗ ପଛ କରିକି ପକେଇ ନାହାନ୍ତି।
ଆଜ୍ଞା। ସାର୍ ବର୍ଷା ତ ହଉନି ଆଉ କଣ କରିବା ସେଇ ଯାହା ଟିକେ ଟିକେ ହଉଛି ଆଉ।
ଆଜ୍ଞା ବର୍ଷା ତ ସେଇଟା ହେଲା ମେନ୍ କଥା ଆଉ।
ଆଜ୍ଞା ହଁ ବର୍ଷା ନହେଲେ ଧାନ କୁଆଡୁ ହବ।
ଆଜ୍ଞା।
ଆଉ ଆପଣଙ୍କ ପାଖରେ ଡ୍ୟାମ୍ ଫ୍ୟାମ୍ ଅଛି ନା ନାଇଁ?
ଆଜ୍ଞା ଆଜ୍ଞା ଆମ ଆଡେ ଅଛି ହଦଗଡ ଡ୍ୟାମ୍ ଅଛି।
ଆଜ୍ଞା ହଁ ଆଜ୍ଞା ହଁ ହଦଗଡ ଡ୍ୟାମ୍ ବଢିଆ। ବଢିଆ ଜାଗା। ଆମେ ଯାଇଥିଲୁ ଆଜ୍ଞା ଯୋଉ ଛେନା ପତି ଆଗକୁ ନା ଆଜ୍ଞା?
ଆଜ୍ଞା ଆଜ୍ଞା ସେଇ ପାଖାପାଖି।
ଆଜ୍ଞା ହଁ।
ସେଠିକ୍ ଆଜ୍ଞା ଦେଖିବେ। ଆଜ୍ଞା ତଳ ଜାଗାରେ ବହୁତ ଭଲ ଭଲ ଜାଗା ଅଛି ବସ ଫଟୋ ଉଠେଇବା ପାଇଁ।
ଆଜ୍ଞା ପାଣି ଫାଣି କେତେ କେମିତି କଣ ଅଛି?
ଆଜ୍ଞା ପାଣି ତ ବହୁତ ମାନେ କହିଲେ ଯଦି ଗୋଟେ ଗୋଟେ ଗେଟ୍ ମାନେ ଗୋଟେ ଗୋଟେ ଦ୍ୱାରା ଟେକିବେ।
ଆଜ୍ଞା।
ଆଜ୍ଞା ମାନେ ଯେତିିକି ପାଣି ଯିବା କଥା ସଫିସିଣ୍ଟ ଯିବ। ଏବେ ଟିକେ କମିଯାଇଚି କାହିଁକି ନା ବର୍ଷ
ଆଜ୍ଞା ହଁ ବର୍ଷା ତ ଟୋଟାଲି ହଉନି ଆଉ। ଆଜ୍ଞା।
ଉଁ।
ଆଉ ମାଛ ଫାଛ ଧରନ୍ତି ନା ନାଇଁ ହଦଗଡ ଡ୍ୟାମ୍ ରେ?
କଣ କହିଲେ?
ମାଛ ଧରନ୍ତି ନା ନାହିଁ?
ଆଜ୍ଞା ଆଜ୍ଞା ବହୁତ ମାତ୍ରାରେ ଧରନ୍ତି। ଯୋଉ ଯ ଲୋକ ଥାନ୍ତି। ମାନେ ମେନ୍ ବେଶୀ ହେଲା କଣ କୁହନ୍ତି ନା ଯେତେବେଳେ ପାଣି ଯେତେବେଳେ ବାହାରକୁ ବାହାର କରଦେବେ।
ଆଜ୍ଞା ହଁ ହଁ।
ସେଇ ଟାଇମ ରେ ସେ ଯୋଉ ସାଇଡ ରେ ସବୁ ମାନେ ଯୋଉ ମାଛ ଧରିବା ପାଇଁ ଯୋଉ ଲୋକ ଥାଆନ୍ତି।
ଆଜ୍ଞା।
ସେ ସବୁ ଜାଲ ପକେଇକି ତ ସେଇଠୁ ସବୁ ବଡ ବଡ ବହୁତ ବଡ ବଡ ମାଛ
କେମିତି ଧରନ୍ତି ଜାଲ ଫାଲ କେମିତି କଣ?
ଆଜ୍ଞା ଜାଲ ତ ମୁଁ ଏତେ ଜାଣିନି କିନ୍ତୁ ଗୋଟେ ଫିଙ୍ଗା ଜାଲ ଥାଏ। ସେଇଟାକୁ ଲାଗ ଫିଙ୍ଗାନ୍ତି ବୋଧେ? ମାନେ ତା ଜାଲର ତଳେ ତଳେ ଗୋଟେ ଗୋଡି ଟାଇପ ରେ ଥାଏ।
ମୋ ପାଖରେ ଅଛି ଫିଙ୍ଗା ଜାଲ।
ଆଜ୍ଞା ସେଇଟା ଫିଙ୍ଗନ୍ତି। ତ ସେଇ ମାଛ କଣ କର ସେ ଯଦି ଯାଉଥିବେ ଦେଖିକି ଫିଙ୍ଗି ଦେଲେ ମାନେ
ଆଜ୍ଞା ସେଇଠି ସେଠି ଗୋଟେ ଆଜ୍ଞା ସେଠି ଶୁଣୁନ୍ତୁ ସେଇଠି ଗୋଟେ ଘାଇ ଅଛି।
ଆଜ୍ଞା ଆଜ୍ଞା ଆଜ୍ଞା ସେଇଟା ସ ସିଏ ଦେ ଖି ମାନେ ସେମାନେ ଯିଏ ମାଛ ଧରିନ୍ତି ତାଙ୍କର ପୁରା ମାନେ କଣ କହିଲ ପୁରା ମାନେ ଅଭିଜ୍ଞତା ହେଇଗଲାଣି।
ଆଜ୍ଞା ଜାଲେ ଢେରେ ମାଛ ଧରିଲେଣି ଆଜ୍ଞା।
ଆଜ୍ଞା।
ଆଜ୍ଞା ଆଉ।
ସେମତି ମାଛ ତା ହେଲେ ଆଜ୍ଞା ଯିବା କେତେବେଳେ ଦେଖ ସମୟ ହଉ ମୁଁ ଆପଣଙ୍କୁ କହିବି। ଯିବା ଏଁ ଯିବା ବୁଲିବା ଉଁ ଭୋଜି ଫୋଜି କରିକି ଆସିବା।
ଆଜ୍ଞା। ହଉ ଆଜ୍ଞା ରଖୁ ଚାଲ।